ହ, ହୁଁ କୁହନ୍ତୁ, କଣ କରୁଚ? ହାଲୋ। ହାଲୋ।
ଗୁଡ଼୍ ଆଫ୍ଟର ନୁନ୍।
ଭେରି ଗୁଡ ଆଫ୍ଟର ନୁନ, କଣ କରୁଚ?
ଶୋଇଚି।
କଣ କି? ଖିଆ ପିଆ ହେଇଥିଲା। ହେନେ ଶୋଇଛ! ମୁଁ ଡିଷ୍ଟର୍ବ କଲି ନା କଣ? ହୁଁ ହୁଁ ହୁ।
ନାଇଁ, ନାଇଁ, ଶୋଇଛି ମାନେ ଏମିତି ମୁଁ, ତ ଫ୍ରି ଥିଲି ବୋଲି ମେସେଜ କଲି ନା!
ହଁ।
ଏବେ ତ ଆମ କାମ ସରିଲା ମାନେ-ଏ, ଆମେ ସ୍ତ୍ରୀ ଲୋକ କହିଲେ, ଏବେ କାମ ସରିଲା ମାନେ, ଆମେ ଟିକେ ଫ୍ରି ହବା ।
ହଁ, ହଁ ସେଇଟା ତ ଠିକ୍ ।
ସେଇ ଟାଇମ୍ ରେ ତ ଆମେ ଟିକେ ଯଉଁ, ଧର ଯଉଁ ସଂସ୍ ଯାହାବି କଲେ, ସେଥିରେ ଟିକେ କେ ଏଁ ମନ ଦବା, ଆଉ କଣ କରିଆ? । ଟାଇମ୍ ତ ହବନି ଆମକୁ କେବେ?
ଆଉ କଣ ଆଜି ରୋଷେଇ ବାସ?
ଆଜି ମାଛ, ଡାଲି। ଡାଲି, ଭଜା, ହେଇ ଥିଲା ସକାଳେ ଉମ୍ ଯେଉଁ, ମୋ ଝିଅ ଖା ରୁଟି ଖାଇକି ଗଲା ତ! ରୁଟି, ଡାଲି, ଭଜା ହେଇଥିଲା । ତା'ପରେ ମାଛ ତରକାରୀ କଲି, ଛିଞ୍ଚଡ଼ା, ଭାତ ଆଉ।
ହଁ, ହଁ। ଆଉ, ଏତେ ପ୍ରକାର କରିଚ ଆଉ କଣ?
ହଁ, ସକାଳୁ ଆଗେ ହେଲା ନା ଡାଲି ଭଜା । ମୋ ଝିଅ ଟିକେ କଣ କି ଗ୍ରୋଥ୍ ହେଇଯାଇଛି। ସିଏ ଭାତ-ଅ ତାକୁ, ମୁଁ ଦଉନି ସଖାଳୁ ।
ଅ ହ।
ଆଉ, ସିଏଁ ଯୋଉଁ ରୁଟି ଖାଇକି ଗଲା। ସବୁବେଳେ ଭଜା କରିଦେଲାଳୁ କହୁଛି, ମାମା ମୁଁ ଶୁଖିଲା ଭଜା ସହିତ ରୁଟି ଖାଇପାରୁନି ।
ହଁ ହଁ,
ତାଏଲେ -ଏଁ ଟିକେ ଡାଲି କରଦେବି ସବୁଦିନି। ପୁଅ ବି ଖାଇପାରିବ ତୁ ବି ଖାଇପାରିବୁ ।
ହଁ।
ସେଥିପାଇଁ ସକାଳୁ କରିଦେଇଥିଲି। ତା'ପରେ ମାଛ ବାଲା ଯେମିତି ଆସିଲା, ମାଛ ଛିଞ୍ଚଡା ଟିକେ କଲି ପୋଇଥିଲା ତ!
ହୁଁ, ହୁଁ।
ଥିଲେ, ଖାଲି ମାଛ ତରକାରୀ କରିଦେଇଥାନ୍ତି ।
ପୋଇରେ ଟିକେ ମାଛ ମୁଣ୍ଡ, ଚିଙ୍ଗୁଡି, ପଡ଼ିକି ଛିଞ୍ଚିଡ଼ା ବୁଟ ଡାଲି ପଡିିବ ଟିକେ ।
ହଁ।
ବଢ଼ିଆ ଲାଗେ। କିନ୍ତୁ ଖାଇ
ଭଲ ଲାଗେ। ଛିଞ୍ଚଡ଼ାଟା ଭଲ ଲାଗେ। ଆମର ସମସ୍ତେ ଭଲ ପାଆନ୍ତି ଛିଞ୍ଚଡ଼ାଟା ହଁ ।
ହୁଁ, ହୁଁ।
ମୁଣ୍ଡ, ତ କେହି ଆମେ ଖାଇପାରୁନା । ମାଛ ମୁଣ୍ଡ, ସେଥିପାଇଁ ଛିଞ୍ଚଡ଼ା କରିଦଉ ଆଉ ।
ଓ ହୋ! ଆଉ ତାହେଲେ, ସମସ୍ତେ ଶୋଇଛନ୍ତି ନାଇଁ?
ସମସ୍ତେ ବୋଲି ମୋ ଝିଅ ଦି ଜଣ, ହଁ ।
ମୋ ଫୋନ୍ ଟା ମାନେ ସଫ୍ଟୱେର୍ ଅପଡେଟ୍ ମାର ନଥିଲି ତ! ଆଉ, ସିଏ ମାନେ ପୁରାହା! ଉପର ପୁରା ମାନେ ମାନେ-ଏଁ, ମାନେ କିଛି ଆସିଲାନି ପିକ୍ଚର ।
ହ୍ୟାଙ୍ଗ୍ ହେଇଗଲା ।
ହଁ, ଟୋଟାଲ୍ କିଛି ପିକ୍ଚର ଆସ୍ ନାନି, ସେ ମାନେ ଯେତେ କଲ୍ କଲେ, ଖାଲି ଏମିତି ଟିକେ ଦେଖେଇଲା। ପୁଣି ସେଠୁ ବନ୍ଦ ହେଇଗଲା ।
ଖାଲି ତ ତା ହେଲେ ଖାଲି ମାନେ ଏମିତି ପୁରା ବ୍ଲାଙ୍କ ହେଇକରି ପୁରା ଖାଲି ଟିକେ ଲାଇଟ ଜଳିକି ରହିଲା। ଆଉ ଯାଇକି ତାକୁ ଆମ ଦାଦା ଝିଅଙ୍କ ପାଖ ପାଖକୁ ନେଇକି ଯାଇଥିଲି ସିଏ ସେଇଠୁ ୟୁଟ୍ୟୁବ ମାରିକରି ତାଙ୍କ ଫୋନ ରେ ସିଏ ଦେଖିକିରି ସେ ସେଠୁ ଇଏ କଲା।
ହ
ଠିକ କଲା ସିଏ କହିଲା କହିଲା ଆଉ ଭାଉଜ ତମେ ସପ୍ଟୱେୟାର ଘରିକା ମାରିନ କି ମୁଁ କହିଲେ ମୁଁ ଦେଖିନି ଟୋଟାଲ ହେଲା ଆଉ ଯାଇନି ସେଠି ଦେଖିଲା ବେଳକୁ ସ ଭିତର ଘରିକା କିଛି ମରା ହେଇନି।
ନାଇଁ କଣ କରିବେ କହିଲେ ମ ମଝିରେ ମଝିରେ ଆପଣ ଚେକ୍ କରୁଥିବେ ଗୋଟେ ଗୋଟେ ନୋଟିଫିକେସନ୍ ଆସେ। ହେଲା କି ଯେଉଁ ଉପରେ ସ୍କ୍ରିନ୍ ଉପରେ ଶୋ କରେ ନୋଟିଫିକେସନ୍ ସବୁ। ସେ ନୋଟିଫିକେସନ୍ ରେ ଆପଣ ଲକ୍ଷ କରୁଥିବେ ସବୁବେଳେ ନୋଟି ନୋଫିକେସନ୍ ଦେଖିବା ପାଇଁ ତ ସମୟ ହଉନି ତଥାପି ଟିକେ ଲକ୍ଷ୍ୟ କରୁ ଥିବେ ଆମର ଯଉ ନ୍ୟୁ ଭାଇରସ୍ ବୋଲି ଗୋଟେ ଆସେ ମାନେ ସେ ସେଇଟାକୁ କ୍ଲିକ୍ କରିଦେବେ। ହେଲା କି ସେଇଟା ମୋବାଇଲ ସବୁବେଳେ ଅପଡ଼େଟ୍ ହେଇଯିବ। ପୁରା ନି ନୂଆ ମୋବାଇଲ ଯେମିତି ନୂଆ ଆଣିଲେ ଆପଣ ଯେମିତି ଚଲାନ୍ତି ମୋବାଇଲ ସବୁବେଳେ ସେମିତି ରହିବ ନୂଆ ହେଇକି। ମାନେ ସେଇଟା ସିଆଡ଼ୁ କମ୍ପାନୀ ତରଫରୁ ଗୋଟେ ଆସେ ଅପଡ଼େଟ୍ କରିବା ପାଇଁ। ଆମେ ତ ଏମିତି ସବୁ ଆପ୍ ଯେଉଁ ଗୁରାକ ପନ୍ଦର ଦିନରେ ଥରେ ଅପଡ଼େଟ୍ ମାରନ୍ତି ପ୍ଲେ ଷ୍ଟୋରକୁ ଯାଇକି କିନ୍ତୁ ସିଆଡ଼ୁ କମ୍ପ କମ୍ପାନୀ ଗୋଟେ ଦିଏ ତା ତରଫରୁ ଗୋଟେ ଅପଡେଟ୍ କରିବା ପାଇଁ ମୋବାଇଲ ଅପଡେଟ୍ ଏଟା ତ ଆମେ ଆପ ଅପଡେଟ୍ କଲେ କିନ୍ତୁ ମୋବାଇଲ ଅପଡେଟ୍ କରିବା ପାଇଁ ଗୋ ଗୋଟେ ନୋଟିଫିକେସନ୍ ଆସେ ସେଇଟାକୁ ଯଦି ଟିକେ ଦେଖୁଥିବେ କେତେବେଳେ ଜାଣିପାରିବେ ସେଇଟାକୁ ସେ ସେଟା କିନ୍ତୁ ଆପଣ ଯଦି ଫାଷ୍ଟ ଫାଷ୍ଟ କରୁଥିବେ ଜାଣିପାରିବେନି ସେ ଆପ ମାନେ ଅଟୋମେଟିକ ଅପଡେଟ୍ ହବ ଅପଡେଟ୍ ହେଇକି ସୁଇଚ ଅଫ୍ ହେଇଯିବ କିଛି ସମୟ ପାଇଁ। ଆପଣ ଡରିବେନି ମାନେ ସୁଇଜ ଅଫ କାଇଁ ହେଇଗଲା କଣ ହେଲା କଣ ନାହିଁ ସେ ପୁଣି ଅଟୋମେଟିକ୍ ଆପେ ପୁଣି ସୁଇଚ୍ ଅନ୍ ହବ। ଅନ୍ ହେଇକି ତାପରେ ଚାଲିବ ଦେଖିବେ ଆପଣଙ୍କ ମୋବାଇଲ ଟୋଟାଲି ଯେତେ ବର୍ଷ ଆପଣ ୟୁଜ୍ କରନ୍ତୁ ମୋବାଇଲ ଯେତେ ଯାହା ଲୋଡ଼୍ କରନ୍ତୁ ଟୋଟାଲି ମୋବାଇଲ ହ୍ୟାଙ୍ଗ୍ ହବନି।
ଓହୋ ସେଇଟା ଆସିବ ନା କଣ?
ଆସିବ ସେଇଟା ଆପେ ଆସିବ ଯେଉଁ ଆମର ଉପରେ ସବୁ ନୋଟିଫିକେସନ୍ ଆସେନି ଇନଷ୍ଟାଗ୍ରାମ୍ ଆ ହେଲା ୟୁଟ୍ୟୁବ୍ ହେଲା କି ଯାହା ବି ଆପ୍ ଆମର ସବୁ ଅଛି ସେଗୁଡ଼ା ସବୁ ଗୋଟେ ଗୋଟେ ନୋଟିଫିକସନ୍ ଆସେନି କି ଉପରେ ସେଟାକୁ ଆମେ ସବୁ ସ୍କ୍ରଲ୍ କରି କରି ଦିଅନ୍ତି କିନ୍ତୁ ସେଇଟା କଲ୍ କଲା ବେଳେ ଆପଣ ଟିକେ ଲକ୍ଷ୍ୟ କରିବେ ଯେ ଏଇଟା କଣ ବୋଲି। ଯଦି ଦେଖିବେ ଅପଡେଟ୍ କରିବା ପାଇଁ କିଛି ଆସିଚି ତାହେଲେ ସେଇଟାକୁ କ୍ଲିକ୍ କରିଦେବେ ହଁ କ୍ଲିକ୍ କଲା ପରେ ଜାଣିପାରିବେ ଆପଣ ସେ ତାପରେ କହିବ କି ଡାଉନଲୋଡ୍ କର ତମେେ ଡାଉନଲୋଡ୍ ଟାକୁ ମା ମାରିବେ। ଡାଉନଲୋଡ୍ ମାରିଲା ପରେ ସେଇଟା ଅଟୋମେଟିକି ଡାଉନଲୋଡ୍ ହେଇକି ଆପଣ ମୋବାଇଲ ପୁରା କ୍ଲିନ ହେଇଯିବ କିଛି ଭାଇରସ୍ ଫାଇରସ କିଛି ରହିବନି। ଓକେ ମାନେ ଅପଡେଟ୍ ହେଇଯିବ ପୁରା ନୂଆଁ ପରିକା ହେଇଯିବ ଆଉ।
ଓହୋ ନାଇଁ ମୁଁ ତ ଆଉ ମାନେ ଦେଖିନି କାମ ବ୍ୟସ୍ତତରେ ଯଦି ସ୍କ୍ରୋଲ କରିଦେଇଥିବି କଣ। ଆଉ ଦେଖିନିିକିନ୍ତୁ ହଁ।
ହଁ ସେମିତି ହୁଏ ମୁଁ ବି ବେଳେ ବେଳେ ସେମିତି କରିଦିଏ କିନ୍ତୁ ଲକ୍ଷ୍ୟ କରେ କେତେବେଳେ କେମିତି ମୋର ଟିକେ ହେ-ହେଇଗଲେ ଆଠ ଦଶ ଦିନ। ମୁଁ ଟିକେ ମାନେ ନୋ ନୋଟିଫିକେସନ୍ ଲାଗୁ ଲକ୍ଷ୍ୟ କରେ ତାପରେ ସେଇଟାକୁ ମୁଁ ସବୁବେଳେ ଅପଡ଼େଟ୍ କରେ। ମୋ ମୋବାଇଲ କେବେବି ହ୍ୟାଙ୍ଗ ହୁଏନି।
ହଁ ହଁ। ନା ସେଇଟା ସେଟିଙ୍ଗରୁ ମାରିବାକୁ ପଡିବ ନା କଣ।
ନାଇଁ ନାଇଁ କିଛି କୋଉଠୁ ମାରିବା ପାଇଁ ପଡିବନି। ସେଇଟା ଅଟୋମେଟିକ୍ ଆପଣଙ୍କର କମ୍ପାନୀରୁୁ ଆସିବ ହଁ ମନକୁ ଆସିବ। ସେଇଟା ଆପଣ ଯଦି ମାରିଲେ ନା ମାନେ ମୋବାଇଲ କେବେ ଆପଣଙ୍କର କିଛି ବି ଟୋଟାଲ ହିଁ ହ୍ୟାଙ୍ଗ ହବନି।
ଓହୋ।
ଟିକେ ଲକ୍ଷ୍ୟ କରିକି ଜାଣିକି ମାରି ପାରିଲେ ହେଲା। ନହେଲେ ତ ଆପଣ ଯଉ ପ୍ଲେ ଷ୍ଟୋରକୁ ଏମିତି ଯଦି ଆପଣ ନର୍ମାଲି ଅପଡ଼େଟ୍ କରିବା ରିବା ଚାହିଁବେ ସବୁବେଳେ ଆପଗୁଡା ପନ୍ଦର ଦିନେ ଥରେ ଲେଖାଏଁ ପ୍ଲେ ତୋରକୁ ଯିବେ। ଏ ପ୍ଲେ ଷ୍ଟୋରରେ ଯାଇକି ସବୁ ଆପ୍ ଗୁଡ଼ାକୁମାନେ ଅପଡ଼େଟ୍ କରିଦେବେ। ଅପଡେଟ ଗଲା କଲେ ବି ସେଟା ବି ସେମିତି କାମ ଦବ କିଛି ଅସୁବିଧା ହେବନି।
ଓ ହୋ। ଆଉ ଦେଖିବା ଥର ଲକ୍ଷ୍ୟ କରିିବା ଆସିବ ଆଉ।
ହଁ ହଁ କାହିଁକି କହିଲେ ଏବେ କା ଚୁ ଛୁଆ ସବୁବେଳେ ମୋବାଇଲ ଧରିଲେ ନା ସବୁବେଳେ ଗେମ୍ ଫେମ୍ ସବୁ ଡାଉନଲୋଡ଼୍ କରିଦେଲେ। ଅଧିକ ଆପ୍ ହେଲେ ମୋବାଇଲଟା ଟିକେ ହ୍ୟାଙ୍ଗ ହୁଏ। ତ ଯଦି ସବୁବେଳେ ଅପଡେଟ୍ କରୁଥିବେ ତ ଟୋଟଲି ମୋବାଇଲ ହ୍ୟାଙ୍ଗେ ହବନି।
ହଁ ହଁ ଏବେ ତ ବହୁତ ହ ହଉଛି କଣ।
ସେଇ ଛୋଟ ପିଲା ଧରିଲେ ମୋବାଇଲ ଦେଖିଲେ ସେମାନେ କେତେ କଣ ସବୁ ଡାଉନଲୋଡ଼ କରିଦେବେ ଗେମ୍ ଫେମ ସେଥିପାଇଁ ବେଶି ହୁଏ ହ୍ୟାଙ୍ଗ ହୁଏ ମୋବାଇଲ ଗୁଡା।
ହଁ।
ତାପରେ ଆମେ ବି ଉଁ ଯଉ ଅନଲାଇନ୍ କେତେବେଳେ ବାହାରିଲାଣି ଆମ ହାଉସ୍ ୱାଇଫ ମାନେ ବେଶି ବେଶିକାଲି ସବୁ ଆପ ଡାଉନଲୋଡ କରିକି କିଏ କେମିତି କଣ କାମ ଚଲଉ କହୁଚନ୍ତି ଯଦି ସ ଯାହାହେଲେ ଆପ ଡାଉନ ଲୋଡ କଲେତ ଆପଣ କାମ ସେ ଆପ୍ ଆସିଲେ ସିନା ଅଧିକ ଆପ୍ ହେଇଯିବ ମୋବାଇଲରେ ଆ ଯଦି ଆପଣ ଅପଡ଼େଟ୍ ନ କରୁଥିବେ ତାହେଲେ ସେଇଟା ମାନେ ପ୍ରୋବ୍ଲେମ୍ ହେବ। ହ୍ୟାଙ୍ଗ ହବ।
ହଁ।
ସେଇଟାକୁ ସବୁବେଳେ ଲକ୍ଷ୍ୟ କରୁଥିବି ଆଉ।
ହଁ ଏଥର ନହେଲେ ଦେଖିଆ ହୁଁ।
ହଁ ସ୍କ୍ରନ୍ ଉପରେ ଦେଖିବେ ଯୋଉ ନୋଟିଫିକେସନରା ସବୁ ଆମର ଆସେ ସେଥିରେ ଦେ ସେ
ହଁ ହଁ। ଆଉ ତମ ଦେହ ଭଲ ଅଛି।
ହଁ ଭଲ ଅଛି ମୋର ଟିକେ ଦାନ୍ତ ପ୍ରୋବ୍ଲେମ ହଉଥିଲା। ଆ ପୁଣିଥରେ ଯିବି ଟିକେ କମିଛି। କମିଛି ଟିକେ ତାପରେ ନଗଲେ ହବନି ମୁଁ ଜଣେ ଦିଦି ମୋ ସହିତ କଥା ହଉଥିଲି ସେ କହିଲେ କି ନାଇଁ ନେଗଲେକ୍ଟ କରନ୍ତୁନି ଆ ଆପଣ ଟିକେ ଟ୍ରିଟମେଣ୍ଟ ହୁଅନ୍ତୁ ଭଲସେ ଯାଆନ୍ତୁ ଦେଖାନ୍ତୁ ମା ଆଉ ଥରେ ଯିବି ଭାବିଛି।
ହଁ ହଁ।
ଦାନ୍ତ ଗୁଡା ମୋର ଟିକେ କଣ କହିଲେ ବ୍ଲଡ ବାହାରୁଛି ଦାନ୍ତ ଓହୋ। ମାନେ ମୁଁ ଭଲ ସେ ବ୍ର ବ୍ରସ୍ ଯେମିତି ନର୍ମାଲି ଆମେ ବ୍ରସ କରନ୍ତି ଭଲସେ ମୁଁ ସେମିତି କରିପାରୁନି। ଉଁ ନା ପୁରା ସ୍ଲୋରେ କଲେ ଆଉ କିଛି ନାହିଁ। ଯଦି ଟିକେ ବାଜିଗଲା କୋଉଠି ତ ବ୍ଲଡ ବାହାରି ପଡୁଛି। ମୋର ଯୋଉ ମାଢ଼ି ନୁହଁ, ମାଢ଼ି ଗୁରା ମୋର ଟିକେ ଦୁର୍ବଳ ହେଇଯାଇଛି।
ଅହ।
ହୁଁ।
ଆସେ ଉମ୍ ଦେଖାଅ ଡକ୍ଟର ଦେଖାଅ ଭଲ ଡକ୍ଟର।
ହଁ ହଁ। ଭଲ ଡକ୍ଟରଙ୍କୁ ଦେଖେଇବି ପରା, ନହେଲେ କଟକ ଯିବି ଆଉ।
ହଁ ହଁ ଭଲ ଡକ୍ଟର ଯିଏ ଦେଖାଅ। ସେମିତି କରନେଇ। ହଁ ମୋ ଦେହ ଭଲ ଅଛି। ମୋ ଦାନ୍ତ ବି ସେମତି ଖାଲି ଶୂଳେଇ ହେଉଛି ଯେ ହେ ହେ ମୁଁ ମୋ ହଜବେଣ୍ଡଙ୍କର ଟିକେ କଣ ଗୁଆ ଫୁଆ ମାନେ ଗୁଟକା ତ ସିଏ ଖାଆନ୍ତିନି, ମୁଁ ଟିକେ ଚୋବେଇ ଏତେ ଜୋରେ ଶୁଳେଇ ହଉଛି ମୋ ଦାନ୍ତ ବି ସେମିତି ଥଣ୍ଡାରୁ।
ଥଣ୍ଡାରୁ। ସେଟା କିଛି ନାହିଁ ଟିକେ ଲୁଣ ପାଣି କୁଳି କୁଳି କରନ୍ତୁ ଉଷୁମ ପାଣି। ଆପଣ
କେତେବଳେ କଣ କରିଆ କେତେବଳେ ଟାଇମ ହିଁ ହଉନାହିଁ ବା।
ଟା ଟାଇମ ତ ହବନି କିନ୍ତୁ ଆମକୁ ଟାଇମ ବାହାର କରିବା ପାଇଁ ପ ପଡିବ ନିଜ ନିଜ ଦେହ ଯେହେତୁ ପାଞ୍ଚ ମିଣ୍ଟି ଆମକୁ ଟାଇମ ବାହାର କରିଆ ପାଇଁ ପଡିବ। କାହିଁକି କହିଲେ ଆମେ ଠିକ ରହିଲେ ସିନା ଆମ ପରିବାରକୁ ଆମେ ଭଲରେ ସେ ମାନେ ଯତ୍ନରେ ରଖିପାରିବା।
ହଁ ହଁ।
ଆମେ ପଡିି ରହିଲେ ସମସ୍ତେ ପଡିିଯିବେ।
ସେଇଆ ବା ହଁ ହଁ ସେଇଟା ତ ଠିକ କଥା।
ଅ ହଉ ତାହଲେ ହଉ ହଁ ହଁ ହଁ ହଉ।